ହାଲୋ ହଁ ହଁ ଏଥର ଶୁବିଲା ହେଁ ହେଁ। କଣ କରୁଚ? ଏଇ ବସିଥିଲି କାମ ଦାମ୍ ଦିନର କାମ ସରଲା। ଏବେ ଏଇ ଧନ୍ଦାରେ ପସିବି ବୋଲି ବସିଚି ଫ୍ରି ହେଇକି ଆଉ। ହୁଁ ହାଲୋ।
ମୁଁ କହିଲି ବର୍ଷା ହଉଚି ସିଆଡ଼େ?
ନା ନା ବର୍ଷା ହେଇନି ବର୍ଷା ହବା ପୂର୍ବର ଅମ୍ ପାଗଟା ହେଇଚି ଟିକିଏ ଭଲ ଅଛି ଥଣ୍ଡା ପାଗ ଅଛି ବର୍ତ୍ତମାନ ଆଉ।
ଆମ ଆଡ଼େ ବର୍ଷା ହଉଛି କେତେ ଟିକେ
ଆଚ୍ଛା ଆଚ୍ଛା ତାହେଲ ତ ଭଲ ଗରମରୁୁ ଟିକେ ତ୍ରାହି ମିଳିବ।
ହଁ ହଁ ମୁଁ ପରା ଆଜି କରିଛି ଚାଉଳ ପାମ୍ପ ମ୍ପଡ ଯେ ଚାଉଳ ପାମ୍ପଡ ଯେ ଶୁଖେଇ ବି ପାରୁନି ଫ୍ୟାନରେ ଶୁଖଉଛି।
ହଁ ହଁ ହଁ ଆର୍ ସେଡା ତ ଅସୁବିଧା ସବୁ ମାନେ ଖରାହେଇ ଗଲେ ମାନେ ବର୍ଷା ହେଇଗଲେ ଶୁଖିପାରିବନି ନା। ଚାଉଳ ପାମ୍ପଡ ଗୁଡା ଘରେ କରିଛ ନିଜେ ଘରେ କରିଚ?
ହଁ ନିଜେ ଘରେ କରିଛୁ ବନେଇ ଖାଇବା ପାଇଁ।
ଆଚ୍ଛା ଆଚ୍ଛା ଏଇ ଯୋଉ ଗୋଲ ଗୋଲ କରିକି ଏ ଯୋଉ ଡବା ଉପରେ କରିଚ ନା ସେମିତି କରନ୍ତି ମୁଁ ଥରେ ଦେଖ ଖିଥିଲି ଗୋଟେ ଘରେ। ମା ସେଟା ତ ଚ ଅରୁଆ ଚାଉଳରେ ଯୋଉ ଗ୍ରାଇଣ୍ଡିଙ୍ଗ କରିଦେଇକି କ କଳା ଜିରା ପକେଇବି ହୁଁ ହୁଁ।
କଳାଜିରା କୁ। ହଁ ଟିକେ କଣ କହିଲ ବିଟା ଲୁଣ ଲୁଣ ଆଉ ସୋଢା ଟିକେ ପ କେଇଦେଇକି ଗୋଳେଇଦେଇକି ତ ଡେକଚି। ସେଥିରେ ଗୋଟେ କପଡାଟେ ଭିଡି ଦଉଛି ତାପରେ ଚୁଲିରେ ବସେଇ ଦେଇକି ତାପରେ ଯୋଉ। କଣ କହିଲ ଯୋଉ ଚକିଆ।
କିଆ ହୁଁ ହୁଁ। ସେଇଥିରେ ତେଲ ଟିକେ ମାରିକି ଦି ତିନଟା ଚ ଚକିଆରେ ଏମତି ଗୋଟେ ଗୋଟେ ବସେଇ ଦେଇକି ଘୋଡେଇ ଦିଏ। ହଁ ସେ ଯୋଉ ଷ୍ଟିମରେ ବାମ୍ଫରେ ସେଟା ସିଜିଯିବ ତାପରେ କାଢିବ।
ହଁ ଅଳ୍ପ ଜାଳରେ ସେ ଦେଇକି ସେ ସିଝିଯାଏ।
ତ କାଢିକି ତାକୁ ଥୋ ଫ୍ୟାନ ତଳେ ଏବେ ସୁଖଉଚ? ହଁ ଖରାରେ ଖରା ଶୁଖେଇଥିଲି ମୁଁ କଲାଅଳୁକୁ ମିନିଅମ ସାଢେ ବାରଟାରୁ। ସାଡେ ଗୋଟାଏ ଗଲା ଘଣ୍ଟାଏ ଶୁଖିଲା ଆଛା ଆଚ୍ଛା ଓ ହୋ ହୋ।
ତା ତାପରେ ଖୋ ଠିକି ସରିଛି ବର୍ଷା ଉଠେଇଲା। କିନ୍ତୁ ଖରାରେ ଅଳ୍ପ ଶୁଖେଇଛି କାଲି ଖରା ହେଲାରୁ।
ମୁଁ ଶୁଖେଇଦେବି ଆଉ ଆଚ୍ଛା ଆଚ୍ଛା। ଆଉ ଖରା ହେଲେ ସେ ଟିକେ ବଙ୍କା ତେଢ଼ା ହେଇଯାଏ ହଁ ଖରାରେ ଟିକେ ଝାମେଲା ନୁହୁଁ କି ହଁ। ଏହି ବାମ୍ଫରେ ସିଜେଇବା ଟିକେ ଟାଇମ୍ ଟେକିଙ୍ଗ କି ଅଳ୍ପ ଥରେକ ତିନ ଚାରିଟା ଲେଖା କେତେଟା ଡେଲି ବାହାରୁଛି?
ନାଇଁ ତୁ ମାନେ ଗୋଟେ ସେଖେଣ୍ଡରେ ମୋ ଛେନା ଖାଲି ପୋ ଘୋଡେଇବ ତ କାଢି। ତ ପତଳା କରାହଉଛି ନା।?
ଓହୋ ତାମାନେ ଥାଳିଆରେ ସବୁ ସେଟ କରିକି ରଖିଥିବ ଗୋଟେ ପୁରା କାଢ଼ିଦବ ଗୋଟେ ପୁରା କାଢ଼ିବ ଏଇ ଟାଇପର ଗୋଟେ ପୁରେଇବା ଗୋଟେ କାଢ଼ିବା ଏଇ ଟାଇପର ହଁ ହଁ ତିନିଟା ଚକିଆ ତିନିଟା। ପୁରା କାଢ଼ିଦବ ଗୋଟେ ପୁରା କାଢ଼ିବ ଏଇ ଟାଇପର ଚ ବନେଇଦିଏ
ଏଟା ବସେଇକି ଏଟା ଖୋଲଲା ଏଟାରେ ପୁଣି ଲଗେଇଦିଏ ଏମତି କରେ।
ଆଚ୍ଛା ଆଚ୍ଛା। ସେଇ ଯୋଉ ପାଣି ଆଇକିଥିବ ଖାଲି ଡଙ୍କିରେ ଢାଳି ଦେଲେ ହେଇଯିବ ନା ନାଇଁ ତାକୁ କେମିତି ଢା ଢାଳୁଛ ଯେମତି।
ନାଇଁ ଚାମଚରେ ଦଉଛି ଚାମଚ ଦଉଛି ବେଶୀ ପତଳା କରନି କି ବେଶୀ ମୋଟା କରିବନି ପାଗ ଟା।
ଟାଲରୀ ବି ଛାଣିଲାଳୁକୁ ଟିକେ ଅସୁବିଧା ନାଇଁ କି ଯେତେ ପତଲା ହବ ସେତେ ଭଲ।
ତ ଆଜି କରଦେଇଛି କାଲିକି ବି ପାମ୍ପଡ ଆଉ ବୁନେଇଦେବି ତାପରେ ତାପରଦିନ ନ
ଆଚ୍ଛା ଆଚ୍ଛା ଓହୋ। କେତେ କଥା କରୁଚୁ ତାହେଲେ ଆଉ ଭଲ ଆଉ।
ହଁ। ତ ବଡି ବଡି ଦି ତିନଥର ପାଞ୍ଚ କିଲ ଯେ ଛକିଲ କରା ସଇଲାଣି ତାପରେ। ପରେ ଏଇ ପାଗ ଏମତି ହଉଛନ ନହଲେ ପାରନ୍ତି ଆଉ।
ଏଇ ଯୋଉ ବିରି ଫୁଲବଡ଼ି ନା ମଞ୍ଜି ବଡ଼ି କରୁଛ?
ରାଶି ବଡ଼ି।
କଣ କହିଲେ ରା ଆଛା ରାଶି ପଡିବ ହଁ ହଁ ବଝିଲୀ। ଓକେ ସେଟା ଭାଜି ଖାଇକୁ ଭଲ। ହଁ ଆମର ବାରମାସି ମୁଁ ରଖି ଦିଆ ଷ୍ଟକ କରିକି। ହୁଁ ହୁଁ ବଡ଼ି ମୁଁ ବି ମୋ ଗାଁରୁ ଶାଶୁଘରୁ ଆଣେ ମୁଁ ଏଠି ରଖିକି ଫ୍ରିଜ ରେ ରଖିଚି ଖରାପ ହେଇଯିବ ବୋଲି ଏ ଫୁଲ ବଡି ଯେଉ ବିରି ତ ଖାଲି ଆଉ କଣ। ଆଉ ଗୋଟେ ଗୋଟେ ଜାଗାରେ ପାଣି କଖାରୁ ପକେଇ କରନ୍ତି।
ହଁ କରନ୍ତି ଲଙ୍କା ଜିରା ଶୁଖିଲା ନଙ୍କା ରସୁଣ ଏଇରା ବି ପ
ସେଟା ମଞ୍ଜି ବଡି ପକା ନା ନା ସେଉଡ଼ା ହଁ ମଞ୍ଜି ଯୋଉ କ ପାଣି କଖରୁ ମଞ୍ଜି ପକେଇ ଦେଇଥିବେ ତାକୁ ଆମେ ମଞ୍ଜି ବଡି କଉ। ସେଇଟା ମୋ ବଡ଼ ବୋଉ ବୋଉ କରନ୍ତି ସେତେବେଳେ ତାକୁ ରଖୁ ଆମେ ସେଇଟା ଲୁଣ ଫୁଣ ପଡ଼ିଥିବ ନା। ତମେ ଦେ ଖାଲି ଛଲେ ଛାଣିକି ଖାଇବ। ବହୁତ ଭଲ ଲାଗେ ସେଗୁଡା ଆଉ ସେଗୁଡା କେଉଁଠି ମିଳୁନି ଖାଇବାକୁ। ଯାହା ଆମ ଘରେ ପିଲାବେଳେ ଆମେ ଖାଉଥିଲୁ। ହୁଁ ଏମତି ସବୁୁ ଆଉ। ତୋର ସବୁ କାମ ସରିଲାଣି ମୋର କିଛି କାମ ସାରିନୀ ଖାଇଲି ଟିକେ ଗଲି ରେଷ୍ଟ କରେ।
ତାପରେ ଉଠିଲେ ଯାହା କରିବି ଆଉ।
ହୁଁ ହୁଁ ନାଇଁ ମୋର ବି ଖାଇବା ଟିକେ ଲେଟ୍ ହେଲା। ତମେ ଯେତେଲେ କଲ ତାପରେ ମୁଁ କଲି କାମ ସାରି ଦେଇ ଆଉ ରାତିରେ ବେଶୀ କିଛି ନାହିଁ ରନ୍ଧା ଦେଖିବା ପରଟା ରୁଟି କଣ କରିବି ଏଇ ଯୋ ଏଇ ଯେଉଁ କଳା ମୁ କଣ ସେଇଟାକୁ ଛୋଟ କଳା ବୁଟ ସେଇଟା ଯେଉଁ ସେଇଟା ହଁ ସେ ବାତୁରେଇକି ସନ୍ଧ୍ୟା ବେଳକୁ କଲିଯେ ସିଜେଇକି ସି ନା ନା ସେଇଟା ବ ରେ ସିଝେଇକି ଯଉ କାକୁଡି ପିଆଜ ଲଙ୍କା ସ୍ନାକ୍ସ ଗୁଡା ଟିକେ ଖାଇବା ପାଇଁ ସନ୍ଧ୍ୟାବେଳେ। ଏଇ ଯୋ କଳା ଯୋଉ କଳା ବୁଟ କହନ୍ତି ମ ସେ କଣ ସୋଲା ବୁଟ କି କଣ କହୁଚନ୍ତି ମୁ ଟିକେ ହଁ ହଁ ଆଉ ଛୋଲେ ହଁ ଦେଶୀଟା ଦେଶୀଟା ଦେଶୀ ବୁଟୁ ଯୋଉଟା ସେଇଟା। ସେଇଟା ସିଯେଇ ଦେଇ ଟିକେ କାକୁଡ଼ି ପିଆଜ ଟମାଟ ବିଟଲୁନ ପକେଇ ଦେଇକି ସ୍ନାକ୍ସ ଟିକେ ଖାଇବା ପାଇଁ ସେମିତି ଭଲ ଲାଗିବ ବୋଲି କରିଚି କଲି ଆଉ ରନ୍ଧା ଏଇ ଯାହା ରାତିକି ଖାଲି ରୁଟି ଟିକେ ହବ ଏଇଆ ଆଉ। ଆଉ ବେଶୀ କିଛି କାମ ନାହିଁ ଆଉ।
ଆମର ତ ଆଜି ଗୁରୁବାର ଯେ ହେଇଥିଲା ସେ ଭାତ ଆଉ ଚତୁ ତରକାରୀ।
ହୁଁ ହୁଁ ହୁଁ।
ଖିଆ ପିଆ ସରିକି ବାସନ ସବୁ ଯାହା ସଖାଳୁ ପଡିଚି ମୁଁ ଥରେ ହିଁ ମାଜେ। ପାଣି ବେଶୀ ଥଣ୍ଡା ହୁଏ ମତେ ଏକୁଠିଆ ମଣିଷ କାମ କଲା ବେଳୁ ଏଇଆ ଉ ଗୁରୁବାର ବୋଲି ନୁହଁ ଆମର ରେଗୁଲାର କେବେ ବି ଆଇଁଷ ଖାଉନୁ।
ନାଇଁ ଗୁରୁବାର ମୁଁ ବି କରେନି କି ଖାଏନି। ଗୁରୁବାର ତ ଏ ପ୍ରାୟ ଓଡିଶାରେ କିଏ ଖାଉଚ ନ୍ତି ବାହା ବାହା ବିବାହିତ ସ୍ତ୍ରୀ ଲୋକ କିଏ ଓଡିଶାରେ ତ ଆଇଁଷ ଖାଆନ୍ତିନି ମୁଁ ଜାଣିବାରେ ମାନେ ଗୁରୁବାର ଦିନ। ବାକି ସୋମବାର ବି ଖାଆନ୍ତିନି। ଆଛା ତାହେଲେ ଭଲ। ଆଛା ଭଲ ନା ଗୋଟେ ଜିନିଷ ମାନିକି ଅଛ ତ ମାନିକି ଅଛ ଆଉ ବଧୁବାନ୍ଧବ ଆଛା ଆଛା ଭଲ।
ତେର ବର୍ଷ ଚଉଦ ବର୍ଷ ହେଇଗଲାଣି ଆଇଁସ ଛାଡିବା।
ଭଲ ନା ସେଇଟା। ହୁଁ ହୁଁ ହୁଁ ଆଛା ଆଛା ଭଲ ଯେ ସେଇଟା ହ ମୋ ଛୁଆ ଗୁଡା ଶୁଣୁନାହାନ୍ତି ବାହାରେ ରହିଚୁ। ଏ ତାଙ୍କୁ ନାଇଁ ସବୁବେଳେ ସେଇ ଆଇଁଷ ଦରକାର ଆଜି ଗୁରୁବାର ଡେ ମମି ତମର ଆଜି ପୂଜା ଡେ ମୁ ନାଇଁ ପୂଜ ଡେ କିଛି ନାଇ ମୁଁ ତ ଖାଇବିନି ଗଲା ଆଉ କରାହେଇନି ରନ୍ଧା ହେଇନି ଗୁରୁବାର ମୁ କରେନି। କି ରନ୍ଧା ତ ହୁଏନି ମୁଁ ତ ଖାଏନି ମଙ୍ଗଳ ସୋମବାର ଗୋଟେ ଆଉ ଗୁରୁବାର ଗୋଟେ ଘରେ ଆଇଁଷ ଗୋଟେ କରେନି। କିଏ ଖାଆନ୍ତନି। ବାକି ଅନ୍ୟ ଦିନ ତ ସବୁତକ ମିସ୍ କରି ଯାଉଛ ନେଇକି ରଜ ରଜ ସବୁ ପର୍ବ ସେମିତି ନା ଏବେ ଗଣେଶ ପୂଜା ଦେଖ ଏବେ ପିଲାବେଳେ ଥିଲାବେଳେ ସ୍କୁଲରେ କଲେଜରେ ଗଣେଶ ପୂଜା ସରସ୍ଵତୀ ପୂଜା ଏଗୁଡା ସବୁ ବଡ ପର୍ବ ଏଠି ତ ସେଠ ଏଠି ଓଡିଶା ବାହାରେ ନା ଗଣେଶ ପୂଜା ଛୁଟି ବି ନାହିଁ। ନାଇଁ ଗଣେଶ ପୂଜା ଛୁଟି କରନ୍ତି ଏଠି ଗଣେଶଟା ମାନନ୍ତି ଗୌରୀ ଗଣେଶ ପୂଜା କରନ୍ତି। ଜଣା ପଡିବନି କାହାଣୀ ନ ଦେଖିଥିଲେ ଆଉ ସେ ଯେମିତି ଆମର ସ୍କୁଲ ପିଲାବେଳେ ଯଉ ସ୍କୁଲ ଗୋଟେ ଖୁସି
ବାହାରେ ରହିଲା ମାନେ ବାହାରେ ରହିଲା ମାନେ ତମେ ମାନେ କ୍ୟାଲେଣ୍ଡର ଦେଖିବାକୁ ପଡିବ ଆମର ଯେମିତି ଓଷାବାର ଆସିଲେ ଆମେ ଜାଣିଦବୁ।
ଭୂ ପୁରା ହେଇଗଲେ ହେଇଗଲାଣି ଦଶ ବର୍ଷ ତଳେ ହଁ ଦଶ ଆଠ ଦଶ ବର୍ଷ ହେଇଯିବନି ମୁଁ ଜାଣିପାରେନି ସୁଦସାବ୍ରତ ମୋ ଖିାଲ ନାହିଁ ମୋତେ କିଏ କହିନାହାନ୍ତି। ଆଉ ମୁଁ ବି କେଉଁ ମନ ରଖିନି ତା ପରଠୁ ମୁଁ ଫୋନ୍ କଲା ବେଳକୁ ଶାଶୁ ଘର ଗାଁକୁ ମୋ ଯାହା କହିଲା ଆଉ ପୂଜା ପୂଜି ସାରିଲାଣି ମୁଁ କି ପୂଜା। ନା ଆଜିପରା ବ୍ରତ ମୁ ହେଁ ଦୌଡି ଯାଇ ଭାଗ୍ୟକୁ ମୁଁ ସେଦିନ ଚାହା ଖାଲି ପିଇକି ବସିଥିଲି ଦଶଟା ଖଣ୍ଡେ ହେଇଥିଲା। ମୁଁ ସେଇଠି ପୁଣି ଯାଇକି ମୁଣ୍ଡ ଧଇଁକି ଗାଧେଇଲି ଆଉ କଣ କରିବି। ଚାହାଟା ପିଇ ଦେଇଥିଲି ମୁଣ୍ଡ ଧୋଇଁକି ଗାଧେଇଲି ପୁଣି ଯାହା ଯେମିତି କରିବା କଥା ଖାଲି ପୂଜା ନାଁକୁ ଏମିତି କରି ପୂଜା କରିକି କହିଲି ଆଉ କଣ କରିବି ତା ପରଠୁ ଏବେ କଣ କରୁଛି ପୁରା କ୍ୟାଲେଣ୍ଡରରେ ପ୍ରଥମ ଆସିଲା ମାନେ ସବୁ ସୁଦସାବ୍ରତ ଗୋଟେ ଟିକେ ସୁଦସା ଜଣା ପଡିବ ନା ଆଉ ଯାହାପର ଜଣା ପଡିବ। ତାକୁ ମୁଁ ରେଟ କରିକି ଲେଖିକି ରଖି ଇଏ ରେଟ୍ ଦଉଛି ଯେମିତି ଆଗରୁ ଜଣା ପଡିବ। ତାପରେ ମୁଁ କହିଦେଇଛି ମୁଁ ଶାଶୁଘରକୁ ଯା ମତେ ଆଗୁଆ ଟିକେ ଟିକେ କହିଦଉଥ କାଳେ ମୁଁ ମିସ୍ କରିଯିବି କଉଟା।
ବାକି ସେ ବ୍ରତଟା ଆଉ ବାକି ତ ସବୁ ଜଣାପଡିବ ହେଲା ମାର୍ଗଶିର ମାସ ଗୁରୁବାର ତ ଜାଣିଛ ପଡ଼ିଲା ବାକି କୁମାରପୂର୍ଣ୍ଣିମୀ ଦଶହରା ଏଗୁରା ତ ଜଣାପଡ଼ିଯାଏ। ଫୋନରେ ଆପ୍ ଓଡିଆ କ୍ୟାଲେଣ୍ଡର ଆପ୍ ଗୋଟେ ନାଇ କି ସେଟା ରଖିଛି। ସେଇ କହନୁ ଗପ ଆଉ ସେଇଟା।
ହଁ ହଁ।
ଏଇଟା ତୋର
ଆଉ ରାତିରେ ତାହେଲେ ରୁଟିପରଟା ଖାଉଛ ଆମର ଆମର ଖାଲି ଆମର ଦିନସା ଆମର ଗରମ ପଖାଳ ଆଉ ରାତିରେ ବି ସଜ ପଖାଳ ନହେଲେ ରୁଟି ଏଇଭଳିଆ ଖାଉ।
ନାଇଁ ନାଇଁ ଭଲ ଭଲ ସେ ପଖାଳ ଆମ ଓଡ଼ିଶାରେ ମୁଁ ବି ଯାଇଥିଲି ମାର୍ଚ୍ଚ ମାସରେ। ମୁଁ ବି ଦିଓଳି ପଖାଳା ଖାଉଥିଲି ଇଚ୍ଛା ହଉନଥିଲା କିଛି ଖାଇବା ପାଇଁ। ଖାଇବାକୁ ତ ଇଛା ହବନି ଏକର ଲାଇନ ନା ଆମର ତ ଖାଉ। ନାଇଁ ଆମର ମୋ ଗାଁ ମାନେ ମୋ ଗାଁ ମାନେ ମୋ ବାପ ଘର ଶାଶୁଘର ଦିଇ ପଟେ ବି ପଖାଳ ଏପଟେ। ହଁ।
ଓହୋ।
ମାଙ୍କ ମାଙ୍କଡ ଆମର ଏଠି ପଳାଇ ଆସନ୍ତି ପରା। ମାଙ୍କଡ଼ ଏଠି ଉତ୍ପାତ ହଉଛନ୍ତି ତ ସେ ଝିଅଟା କହୁଛି ମାମି ମାଙ୍କଡ଼ ପଳାଇ ଆସିକି ବାରିପଟେ ବସିଛି ବୋଲି ମୁଁ କହିଲି ବସିଥାଉ। ସବୁ ମାଙ୍କଡ ମାଙ୍କଡ ଅଛନ୍ତି? ହୁଁ ହୁଁ ଏଇ ଦିଟା ମାଙ୍କଡ଼ ଆସିକି ମାସେ ହେଲାଣି ଏଇ ଆପାର୍ଟମେଣ୍ଟ ସାରା ବୁଲୁଛନ୍ତି। କାହାର କୋଉଟା ଭାଙ୍ଗୁଛନ୍ତି କଉଟା ଚଢୁଛନ୍ତି ଆମର ସବୁ ବନ୍ଧ ବାନ୍ଦ କରି ରଖୁଚୁ ହେଲେ ସେ ବାହାରପଟେ ଏପଟେ ଆସିକି ବସିଛନ୍ତି। ସେଇ ହଉ ଦିଟା ମାଙ୍କଡ ହେଇଗଲାଣି କେବେଠୁ ଆସିଲାଣି ଯାଉନାହାନ୍ତି ଏତେ ତଡା ତଡ଼ି କରିକି। ଆମେ ଏବେ ନିଆଁ ଦେଖେଉ ଥିଲୁ।
ଏହାର ତ ପ୍ରବଳ ମାଙ୍କଡ ମାନେ ଯୋଉ ହଉଛନ୍ତି କିଛି ରଖେଇ ଦଉନା ଘରେ ପଶି ଯାଉଛନ୍ତି ମାଙ୍କଡ଼ ପରା।
ଆମର ସେଇ ପରା ଆମର ସେ ପଶିକି ଘରେ ପଶିକି ଯୋଉ ହରରାଣ କରୁଛି କେତଥର ଜିନିଷ ନେଇଗଲେଣି ଏବେ ସିନା ସେତିପାଇଁ ସବୁ ଜିନଷ ବନ୍ଦ ବାନ୍ଦ। ସବୁଆଡେ ବନ୍ଦ କରୁଛୁ ଦିନ ପୁରା ଖୋଲା ଥିଲା ଆସିକି କବର୍ ଖୋଲିଲେଣି ବା ଫ୍ରିଜ୍ ଖୋଲିକି ବସିକି ଦେଖୁଛି କଣ ନବ ବୋଲି ତା ଭିତରୁ ମାନେ ଦେଖ ସେମାନେ କେତେ ଚାଲାକ। ହଁ ଫ୍ରିଜ୍ ଖୋଲିକି ବସିିକି ତଳେ ପୁରା ଉଣ୍ଡୁଛି। କୋଉଟା ନବ ତାକୁ। ଆଉ ଗୋଟେ ଜଣେ ଆସିକି ଖାଲି ଅଣ୍ଡାଳୁଛି ଯଉ ଡାଲି ଡବାଟା ନେଇକି ଗଲା। ବାଣ ରଖିଥିଲି ଫୁଟେଇବୁ ବୋଲି କାଇଁ ଫୁଟେଇଲୁ ମୋ ଝିଅକୁ ମୁଁ ପଚାରୁଛି ବାଣ ଫୁଟା ବୋଲି।
ହଁ ଲେଜ୍ଜରଲାଇଟି ଲେଜ୍ୱର ଲାଇଟ ଲେଜ୍ଜର ଲାଇଟ ରଖିଚୁ ତାଙ୍କ ଆଖିରେ ପକେଇବାକୁ ଦେଖିଲୁ ଆଖିରେ ପକା। ଆଖିରେ ଏମିତି କଲୁ ହୋଉନି? ଦୋଉନୁ ହୋଉନି କଣ ପାଇଁ ଲେଜ୍ୱର ଲାଇଟ ପକେଇଲେ ସେମାନେ ଆଖିକୁ ଇଏ କରୁଛନ୍ତି। ଖରାପ ହେଇଗଲା ବେଟିରି ସରିିଲା ନା କଣ ହୋଉଛି ତ ଦେଖା ଉଠିଯା ଛାଡେ। ଗୋଟେ କାହାର କଣ ନେଇକି ପଳାଆସିଲା। ଓହୋ ପେପର ଆରେ
ତମର ସବୁ ଖାଇସାରଲଣି ତାହାଲେ?
କଣ ଏଇଟା ହଉଛି ତ ଏଟା। ହଁ ଠିକ ଅଛି ହଁ ହଁ ହଁ। ହଁ ହଁ କାଟ।